ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ, ଆପଣଙ୍କୁ ମୋ ଭଏସ ଶୁଭ ଯାଉଛି କି?
ମୋ ଭଏସ କ୍ଲିୟର ଶୁଭା ଯାଉଛି!
ଆଜ୍ଞା ଆପଣଙ୍କ ଭଏସ ପୁରା କ୍ଲିୟର ଶୁଭୁଛି। କୁହନ୍ତୁ ଆପଣ କଣ କରୁଛନ୍ତି?
ସା ହଉଛି ଛିଡା ହେଇଛି ଗୋଟେ ତାଡେ ଯାଇନୁ ଘରକୁ
ଆଚ୍ଛା ହେଲେ ଆପଣ ମୋରି ଭଳିଆ ଆଉ, ମୁଁ ବି ମାନେ ଆମ ଘର ବାହାରି ଛିଡା ହେଇଛି। ଚି ବର୍ଷା ଟିକେ ଓଦା ହଉଛି।
ନାଇଁ ନାଇଁ ଆମେ ବାହରୁ ଆସିଥି ବାହାରକୁ ଆସିଥିଲୁ ଯେ ମାର୍କେଟ ଏଠି ବର୍ଷା ହଉଛି ଛିଡା ମାର୍କେଟରେ
ଆଛା ଆପଣ କୋଉ ଜାଗାରୁ ବିଲଂସ କରୁଛନ୍ତି?
ନୟାଗଡ଼।
ନୟାଗଡ଼? ଭଲ ଆଉ।
ଆରେ ଇଂଲିଶ କୁହନି ଏଇ ଆପରେ।
ଆଜ୍ଞା ମୁଁ ଜାଣିଛି।
ମୁଁ ଭଲ କହିଲି।
ଓ ହୋ।
ଭଲଟା କଣ ଇଂଲିଶ ୱାର୍ଡ?
ନାଇଁ ନାଇଁ ମତେ ବ ବିଲଙ୍ଗସ ଭଳିଆ ଶୁଭା ଗଲା।
ଆଚ୍ଛା ଆଚ୍ଛା ସେଇଟା ହଉ ଆଚ୍ଛା ଆପଣ କୋଉଠୁ ଆପଣ ନୟାଗଡ଼ ରୁ କହୁଛନ୍ତି।
ହୁଁ।
ଆଉ ଆପଣ ଆଜି କଣ ଖାଇଛନ୍ତି।
ଖାଇଛୁ ଏଠି ମାର୍କେଟକୁୁ ଆସିଥିଲୁ ତ ଖାଇଛୁ କେକ ହେକା ଆଉ କିଣିଥିଲୁ।
ଆଚ୍ଛା ଆପଣ ମାନେ ନୟାଗଡ଼ର କୋଉଠୁ?
ନୟାଗଡ଼ ଜଣିବ ପି ଟି ଏସ ଲୀଇନି ନୟାଗଡ଼ ପି ଟି ଏସ୍ ଲାଇନ୍ ଜାଣିବ ଅଟନମୋଶ କଲେଜ ପାଖରେ।
ମୁଁ ଜାଣିନି ଆପଣ ଓଡୋଗାଁ ଜାଣିଛନ୍ତି।
ଓଡଗାଁ କୋମଣ୍ଡ ବା ହେପଟେ।
ହଁ ତ ସେଇଠି ମୋ ପିସି ଘର।
ହୁଁ।
ତ ମୁଁ ଯାଏଁ ପ୍ରାୟ ଟାଇମ୍।
ତମର ରି ତମ ଘର କୋଉଠି?
ଆମର ଭୁବନେଶ୍ୱର।
ଓହୋ ଭୁବନେଶ୍ୱର ତ ମୋ ଡିପ୍ଲୋମା କରୁଛି ଭୁବନେଶ୍ଵର ରେ।
ଭୁ ଭୂ ଡିପ୍ଲୋମା କଉଠି କରୁଛନ୍ତି? ମାନେ ଗର୍ମେଣ୍ଟ କଲେଜ? ତ ହେଇଥିବ ଅ ମୁଁ ଭୁବନେଶ୍ୱର ରହୁଛି ସତକିନ୍ତୁ ମୁଁ ଭୁବନେଶ୍ୱର ଜାଗା ବିଷୟରେ ଜାଣିନି।
ଆଉ
ଭୁବନେଶ୍ଵର ବୁ ଦେଖନ୍ତୁ ପିଲାଙ୍କ ସହ ମିଶିଲେ ବୁଲିବାକୁ ଇଚ୍ଛା ହବ। ତ ଗୁ ମୁଁ ପିଲା ସହ ମିଶ ସବୁ ମନା କରୁନି କିନ୍ତୁ ମୋତେ ଘରେ ଆଲ୍ଲା କରନ୍ତିନି କି ନାଇଁ ତୁ ବାହାରକୁ ଯାଇକି କୁଆଡେ ବୁଲିବୁ ବୋଲି ତ ସେଠି ମୁଁ ବାହାରକୁ ଯାଇନି ଏତେ ତ ଘ ଏଇ ରହେ। ଯା ପିକିନିକ ମାନେ ପିକି ନିକ ହେଲେ ତ ଯାଏ ସ୍କୁଲ ପିକନିକ ହଉ କି ଟିୟୁସନ୍ ପିକିନିକ ହଉ।
ହୁଁ ମୁଁ ତ ଏବେ ଗାଁ ଅ ଛି ଗଲେ ଭୁବନେଶ୍ଵର ତମକୁ ଫୋନ କଲେ ଆସିବ ଆଉ।
କଣ ତମେ ନେଇକି ମୋତେ ବୁଲେଇ
ବୁଲିବା।
ଚା ହଉ ଆଉ ମିଶିକି ବୁଲିବା ଆଉ। ତମେ ତା ହେଲେ ଭୁବନେଶ୍ବର ସବୁ ଜାଗା ଜାଣିଛ?
ଜାଗା କଣ ଆମେ ତ ପୁରୁଣା ହେଇଠି।
ଆଚ୍ଛା ତମେ କଣ ଭୁବେନେଶ୍ୱର ରହୁଛ? ଭୁବନେଶ୍ଵର କୋଉ ଜାଗାରେ ରହୁଛ?
କିଟ୍ କଲେଜ ପାଖାପାଖି।
ସେଇଟା କେଉଁ ମାନେ କେଉଁ ଜାଗା ଟୋଟା ମାନେ କେଉଁ ଜାଗାରେ ଯାଉଛି ସେଇଟା। ଆଉ ରସୁଲଗଡ ନନ୍ଦନକାନନ ପାଖାପାଖି ପଳେଇଛ ଆଉ।
ହୁଁ।
ନନ୍ଦନକାନନରୁ ସବୁବେଳେ ପଳଉଚ।
ନାଇଁ ନାଇ ଏରେ କେତେ ବୁଲିବୁ ଢେର ଯାଏ ଯୋଉ ଜାଗା ବୁଲି ବୁଲି। ଗୋଡ଼ କଣ ହଉଛି।
ହଁ ଖାଲି ତ ବାଘ ଭାଲୁ ହରିଣା ସବୁ ଦେଖିବୁ ଆଉ।
ହୁଁ ଏ କେତେ ବସ ଆ ନ ଦେଖିବାକୁ ହେଲା।
ହଁ ପସନ୍ଦ ଦେଖିବାଟ କଣ ଖରାପ କି ଖାଲି ଦେଖିଲ। ଟେ ଡର ଲାଗିବେ ନାାଇଁ ବାଘରେ ମୋତେ ଖାଇଦବ ବୋଲି।
ହେ ନାଇଁ ଆ ମୋଡର ନାଇଁ ତ ମୋଡର ଲାଗଥ ଝିଅ।
ଝିଅ ବିଲବେ ମୁଁ ଡରେନି କାହାକୁ।
ହୁଁ। କାହାକୁ ନାଇଁ କାହାକୁ ନାଇଁ ସାପ କୁ
ସାପ ଆ ସାପ ସାପ କୁ ସବୁ ଡରେ। ମୁଁ ସାପ ଯଦି ମାରିବି ସାପ ମତେ ମାରିବ ବୋଲି ମୁଁ। ଟିକେ ଭୟ କରିବି ମୁଁ କାଇ ସାପ କ ଲାଗିଯିବି ଯେ ସାପ କାଇହିଁ ମୋ ପାଖକୁ ଆସିବ। ଲାଗିଲେ ଦେଖ ଏଇନା ମୁଁ ଯଦି ମୋ ପାଟରେ ଯାଉଥିବି ମୋ କାହା ସହ ଲାଗି ଲିବିନି ମୋସ କି ଲାଗିବ କି।
ଆଉ କହୁଛ ଡରୁନ।
କଣ ମୁଁ ଲାଗିବି ତା ସହିତ ତା ମାରିବି ତାକୁ ଗୋଇଠା ମାରିବି ମୁଁ ସାପାକୁ ଡରିବି ହଁ ସାପ ମତେ। ଚୋଟ ମାରିବ ବୋଲି ଆଉ ମୁଁ ତ ସାପସ ଲାଗିବିନି ସାପ ଲାଗିଲେ ମୁଁ ଘରକୁ ପଳ ଆସିବି ମୁଁ କାହିଁକି ସ ଲାଗିବଛି ସେ ତାକୁ ମୁଁ ଡିରିବି।
ହଉ ତମ ନାଁ କଣ।
ମୋ ନାଁ ମୋ ନା ଅନାମିକା ହଁ। ଅନାମିକା ପା। ଅନାମିକା ନା ଟା ହିଁ ଅନାମିକା। ହଁ ଆଉ ଆଁ।
କୋଉ ବ୍ୟାଚ୍।
କୋଉ ବ୍ୟାଚ ଆସି ମାନେ କଣ ପଚାରୁଛ ମାନେ? ପଢାପଢି ବି ଏସ୍ ସ ଚାଲିଛି ବି ଏସ୍ ସି ଚାଲିଛି। ତମର ହ ତ ମତେ ଡିପ୍ଲୋମା କରୁଛ ଆଉ ମାନେ।
ଆଉ ଗୋଟେ ବର୍ଷ ଅଛି।
ପ୍ଲସ ଟୁ ପରେ ଡିପ୍ଲୋମା କରୁଛ ଟେନ୍ଥ ପରେ।
ନାାଇ ନାାଇଁ ପ୍ଲସ ଟୁ ପରେ।
ତାପରେ ତୁମର ଟ୍ରେନରେ କେଉଁ ବି ଆସିଥିଲା।
ମୋର ମାନେ ମସିଆ କହିବି।
ହଁ।
ଟିକେ ତିନି ବର୍ଷ ପଛୁଆ ତ କରିଦବ ଆଉ ଦିଇ ହଜାର ଚଛବିଶ ରୁ ଆଉ।
ଦିଇ ହଜାର ଚବିଶରେ ତମର ଟେନ୍ଥଥିଲା।
ମାନେ ଦି ହଜାର ଛବିଶ ରୁ ତିନି ବର୍ଷ ପଛକୁ କରିଦବ।
ଆଚ୍ଛା ଦି ବର୍ଷ।
ମାନେ ଦେଖଡି ଡି- ତିନି ଡିପ୍ଲାଁ ତିନି ବର୍ଷ। ଆଉ ପ୍ଲସ ଟୁ ଦି ବର୍ଷ ପାଞ୍ଚ ବର୍ଷ ମାଇନ୍ସ କରିଦିଅ।
ଆଚ୍ଛା ତମେ ତାହେଲେ ଦିଇ ହଜାର ଉଣେଇଶ ରୁ ଦେଇଥ ଆଉ। ସେଦିନଁ ମୋ ଭାଇ ବାଚ୍ ର ମାନେ କରୋନା ବ୍ୟାଚ ତମେ।
ହୁଁ କରୋନା ବ୍ୟାଚ ନିଜ ସ୍ ନିଜ ସ୍କୁଲଲେ ନିଜେ ପରି ଦେଖାଦଲ।
ଆଚ୍ଛା ଭଲ ଆଉ ତାହେଲେ ବଢିଆ ହେଇଥିବ ଏକ୍ଜାମ ମୁ ଜାଣିଛି ଆଉ।
ମାର୍କ ତ ଏମିତି ଆଉ, ଭଲ ଆଉ
ହଁ ତାହଲେ ତମର ପ୍ଲସ ଟୁ ଟା ବି ଭଲ ହେଇଥିବ?
ସେଟାବି ଭଲ
ର ପ୍ଲସ ଟୁ କଣ ଥିଲା ମାନେ ଆର୍ଟ ସାଇନ୍ସ କି? କମର୍ସ ଷ୍ଟ୍ରିମ୍ କଣ ଥିଲା, ଆଛା ଭ ଆଉ ତାପରେ ତମେ ଯଦି କମର୍ସ ପଢୁଥିଲ, ତମେ କାହିଁକି ପରେ ଡିପ୍ଲୋମା କଲ କାଁଇ କମର୍ସ ଲାଇନ୍ ରେ କିଛି ବ୍ୟାଙ୍କଙ୍ଗ ବ୍ୟାକିିଙ୍ଗ କଲ ନି?
ଉଁ ଘରେ କହିଲେ କରିବାକୁ
ଘରେ ଗହିଲେ କରିବା ପାଇଁ, ଆଛା, ଇନକମ ତମେ କରିବ ନା ସେମାନେ କରିବେ?
ମୁଁ କରିବି। ଆଉ ଘରେ ଯାହା କହିବେନା ଗୋଟେ ବୋଲି ପୁଅ କହିହେ
ଆଛା ଗୋଟେ ବୋଲି ପୁଅ, ତମ ଇଛା ନା ନା
ସୁନା।
ମନା କରୁନି ଦେଖ, ତମେ ତ କିଛି ଲାଇଫରେ ଗୋଟେ କିଛି କଲେ ତ ତମେ ତାଙ୍କ କୁ ପୋଷିବ ନା?
ହୁଁ ଉଁ
ତାହାବୋଲି କାହିଁକି ମୁଁ ଗୋଟେ କିଛି ଭଲ ମାନେ ବଡକି, ହଁ ଏବେ ଟିକେ କଷ୍ଟ ହଉଛି ଟିକେ ଭଲକି ପଢିକି ମୁଁ ଆଉ କିଛି କରିପାରିବି।
ହଁ ମୋ ଡିପ୍ଲୋମା ସରିଲେବି, ଶୁଣ ମୋ ଡ଼ିପ୍ଳୋମା ସରିଲେବି ଇଣ୍ଟରଭିଉ ଦେଇକି ବ୍ୟାଙ୍କରେ ବି ଯାଇପାରିବେ।
ହଁ କାହିଁକି ନା ତମେ ଯୋଉ କମର୍ସ ପଢ଼ିଛନା, ତମେ କରିପାରିବ, ସେମିତି ମାନେ ନାହିଁ।
କିନ୍ତୁ ଉ ଦରକାର କୋଚିଂ ଦରକାର, ସେଇ ପଇସା ତ ସେଇ ଏମିତି ବି ଖର୍ଚ୍ଚ ହବ।
କୋଚି ମୁଁ ତିନି ଦି ବର୍ଷ ଗଲିନି କି?
ଆଛା ତାହେଲେ ଆଉ କେମିତି ଅଛ? ଭଲ ଅ
ହୁଁ ଭଲ ତମେ
ହଁ ମୁଁ ବି ଭଲ, ଆଛା ତମ ଘରେ କିଏ କିଏ ଅଛନ୍ତି?
ମା, ମୁଁ, ଦଦା, ଖୁଡି, ଜେଜେବାପା, ଜେଜେମା, ଭଉଣୀ, ଭାଇ
ଭଲ ଆଉ
ହୁଁ ଉଁ
ଖାଇବା ହେଇଥିଲା ସକାଳେ।
ସକାଳେ ହେଇଥିଲା ଆମ ସକାଳେ ଘରେ ଖାଇନି ଆସିବରି ବାହାରକୁ
ଓହୋ, ତମ ଘରେ କିଛି କହିଲେନି, ତମେ ଖାଇନ?
ଘରେ କହିଥିଲେ ଖାଇଦବାକୁ, ବାହାରିକି ହୋଟେଲରେ ଖାଇଦବାକୁ କହିଥିଲେ।
ତାହେଲେ ମୁଁ ତମ ଘରେ କହିଦେବି କି ତମେ କିଛି ଖାଇନ ବୋଲି ଆଉ
ନାଇଁ ନାଇଁ କହିବନି। ଘର ନବର କୋଉଠି ତମେ ରଖିଛକି, କହିଦବ
ନମ୍ବର ନମ୍ବରକୁ ମେସେଜ କରିଦବି ବାର କଲ କରିବି, କାହା ହାବୁଡରେ ଗୋଟେ ପଡ଼ିଲେ କହିଦେବି ଆଉ
ରହିବ ଆଉ ପାଖକୁ ଯିବ ଏମିତି
ଆଛା ହଉ, ମୁଁ ଭଗବାନଙ୍କୁ କହିଦେବି, ଭଗବାନ ତମ ଘରେ
ହୁଁ କହିପାରିବେନି ମୁଁ ତ ବାହାରେ ଅଛି, ବାହାରେ ଅଛି ମୁଁ, କହିପାରିବିନି ସେ
ହଁ ଯେ ତମେ ବାହାରେ ଯାହାବି ହେଲେ ତ ଘରକୁ ଯିବ ନା ନାଇ।
ନାଇଁ ଆଜି ଯିବିନି ଆଜି, ଏଇଠି ରହିବୁ ସାଙ୍ଗମାନେ।
ହଁ ତାହେଲେ ବର୍ଷାରେ ଆଜି ରୁହ, କାଲି ଦେହ ଖରାପ ଘରକୁ ଯିବ ଆଉ
ବାର୍ଥଡେ ପାର୍ଟି ଅଛି ତ, ବାର୍ଥଡେ ପାର୍ଟି କରିକି ଯିବୁ, ଭୋଜି ହେଇକା ହଉଛି। ମୋ ବାର୍ଡେ ନୁହୁଁ ଆଜି।
ଆଉ ଯାହା ବର୍ଡେ ତାଙ୍କୁ ଟିକେ ହାପି ବାର୍ଡେ କହିଦବ।
ମୁଁ କହିସାଇଲିଣି ଆମ ସକାଳୁ ସଇଲାଣି କୁହା କୁହି। ସଇଲାଣି ଏବେ ତମ ପାଇଁ ହୋଉ କହିଦବା ଆଉ ଆଉ ଖାଇବନି କେ ଖା କେକ୍ ଖାଇବନି।
ହଁ କେକ୍ ତମେ ଯଦି ଚାହିଁବ ଯଦି ପଠେଇ ପାରିବ ଯଦି ପଠେଇଦବ ନହେଲେ ମୋ ଭାଗ ଟା ଭଗବାନଙ୍କୁ ଦେଇଦବ।
ନହେଲେ ଚିକେନ ଯୋଉ ହୋଉଚି ଟିକେ ଫଟୋ ଉଠେଇକି ପଠେଇଦେବି ଖାଇଦବ ଆଉ।
ଏ ନାଁ ନାଁ ମୁଁ ନନ୍ ଭେଜ ଖାଇନି ତ ମତେ ନନ୍ ଭେଜ ଦବନି।
ନାଇଁ ଆମର ଭେଜ ହୋଉନି ନନ୍ ଭେଜ୍ ହୋଉଚି ସବୁ।
ନାଇଁ ତମେ ନନ୍ ଭେଜଟାକୁ ତମେ ଖାଇଦବ ମୁଁ କୋହୁନି କି ମତେ ଦିଅ ବୋଲି।
ଦେଖିଦବ ଟିକେ ନହେଲେ କିନ୍ତି ହୋଉଚି ହେଲା।
ମୋ ଆଖି ନଷ୍ଟ ହେ ଆଖି ଅପବିତ୍ର ହେଇଯିବ।
ମାନେ ସ ସବୁ ଝିଅ ନନଭେଜଅ ଖାଉଛନ୍ତି ତମେ ଭେଜ।
ନାଇଁ ହେରା ମି ଏରା ମିଛ କଥା।
ମୁଁ ତୁଳସୀ ମାଳ ପ
ଏରା ମିଛ କଥା।
ବିଶ୍ଵାସ ନାହିଁ ଯଦି ମୁଁ ଆମ ଘରେ ବି କହିବି ସେ କହିଦେବେ ମୁଁ ଖାଉନି ବୋ
ନାଇଁ ଏରା ମୀ ଏରା ସବୁ ଝିଅ ପିଲା ହେନ୍ତି କୁହନ୍ତି ସମସ୍ତିଙ୍କୁ। ନିଜକୁ ସାଧୁ ଦେଖେଇବା ପାଇଁ କୁହନ୍ତି।
ଆଚ୍ଛା ସାଧୁ ଦେଖେଇଲେ କଣ ଟା ମିଳିବ ଯେ। କଳି ଯୁଗ ଏଇଟି କିଏ ନୁହଁ କାହାର ତ କାହାକୁ ଦେଖେଇକି କାହାକୁ ସୋ ଅପ୍ କରିବାଟା ଭଲ ନୁହଁ।
ଆରେ ସମସ୍ତେ କହିବେ ମୁଁ ଆଇଁଷ ଖାଉନି।
ତମେ ତମେ ଯଦି ଯାହା ଭାବି ପାରିବ ଭାବି ପାରିବ ସେଇଡା ତ ମୁଁ କିଛି କହି ପାରିବିନି ମୁଁ ଯଦି କିଛି ବି ତମେ ଯଦି ଭାବିପାରିବ ମୁଁ ଯଦି ମିଛ କଥା କୋହୁଥିବି ତ ମୁଁ ଛ କହିପାରିବିନି ନା ହେଲା ତ ମୋ କର୍ ର୍ମ ମୋ ଭଗବାନ ଜାଣନ୍ତି ମୁଁ କଁ କରୁଚି କଁ ନାଇଁ।
ହୁଁ।
ଆଉ ସଠିକ୍ ଟାଇମ୍ ହେଲେ ଭଗବାନ ଠିକ କହିଦେବେ।
ଖାଇନ।
କଣ।
ଖାଇନ ଏବେ ଯାଙ୍କେ।
ମୁଁ।
ହୁଁ।
ମୁଁ ମୁଁ ଖାଇସାରିଚି ଆମର ଖାଲି ରାତି ଖାଇବାଟା ବାକି ଅଛି ହୋଉ। କଥା ହେଇକି ବୋହୁତ ଭଲ ଲାଗିଲା। ମୁଁ କେତେ ଖାଉନି ମୁଁ ଦିଇ ଟାଇମ୍ ହିଁ ଖାଏ ସକାଳେ ଖାଏ ସନ୍ଧ୍ୟାବେଳେ ଖାଏ।
ହୁଁ।
ହୋଉ କଥା କିି ଭଲ ଲାଗିଲା ମୁଁ ରଖୁଚି ଆଉ।
ହୁଁ।
ଧନ୍ୟବାଦ ଧନ୍ୟବାଦ।
ହୁଁ।